ଆଗିଆଁ ସାନଭାଇ ନମସ୍କାର।
ନମସ୍କାର କୁହନ୍ତୁ।
ସାନଭାଇ କଣ କରୁଚନ୍ତି?
ହେଇ ଅଛି ଗାଁରେ କୁହନ୍ତୁ।
ଆଉ ଆଜି କୁଆଡେ ଯାଇଥିଲେ କଣ କରିଥିଲେ ବଜାର ଫଜାର ଯାଇଥିଲେ ବୁଲିବାକୁ?
ନାଇଁ କିଛି ଯାଇନି ଏଇ ଯାଇଥିଲି ଗୋଟେ ଆଣିବାକୁ ଗାଡି।
ଆଜ୍ଞା ମୋଟର ଗାଡି।
ହଁ ମୁଁ ଏ ମଟର ସାଇକେଲ ଯାଇଥିଲି ଏଇ ଟିକେ ଘର ଲୋକଙ୍କ ଯିବା ଆସିବା ସବୁଆଡ଼େ ଟିକେ ବନ୍ଧୁବାନ୍ଧବ ହୋଉଚି ଅସୁବିଧା ସେଇଆକୁ ଆଉ ପର ଗାଡି କେତେ ଆଣିକି ଯିବା ଆସିବା କରିବି। ସେବେ ଯାଇଥିଲି ଗୋଟା ଗାଡି ନେଇ ଆସଥିଲି ଆଜି ନୂଆଁ ଆଇଁଲି।
ଆଜ୍ଞା ନୂଆ ମଟର ଗାଡି କଣ ଆଇଁଲେ ବନ୍ଧୁ? ହିରୋ ହୋଣ୍ଡାର ନାଇଁ ଆଜ୍ଞା ବନ୍ଧୁ।
କିସ୍ତିରେ ଆଇଁଲି।
ଆଜ୍ଞା କେତେ ଆପଣ ପଇସା ଉମ୍ ଦେଇକି କେତେ ଅଧା ଦେଇକି ଆଣିଥିବେ ଆଉ।
ହଁ ଏନ୍ ଉଁ କୋଡିଏ ତିରିସଶହ ଦେଇକି ଆଇଁଲି ଆଉ।
ଆଗିଆଁ।
ଆଉ ଆପଣଙ୍କ ଖବର କଣ କୁହନ୍ତୁ?
ଆଜ୍ଞା ବନ୍ଧୁ ଭଲଅଛି।
ଭଲଅଛନ୍ତି?
ଆଜ୍ଞା ବନ୍ଧୁ।
ଆଉ ପରିବାର?
ଆଜ୍ଞା ବନ୍ଧୁ ପରିବାରରେ ବି ସମସ୍ତେ ଭଲଅଛନ୍ତି ଭଗବାନଙ୍କ ଦୟାରୁ। ସମସ୍ତେ ଭଲରେ ଅଛନ୍ତି ଆଉ ଆପଣ କଣ ଖାଇଚନ୍ତି ଆଜି ବନ୍ଧୁ?
ଆଉ ଯେ ଏଇ ଖାଇବି କଣ ମୁଁ ଟିକେ ଗାଡି ଆଣି ସାରଲା ପରେ ଟିକେ ମିଠାମିଠି ଆଣିଥିଲି ଘରେ। ଖିଆପିଆ ହେଇଥିଲା ଜଳିଖିଆ ଟିକେ ଆଣିଥିଲି ଘରେ ଖିଆପିଆ ହେଇଥିଲା।
ଆଜ୍ଞା।
ଆଉ ସମେତେ ଟିକେ ଆଜି ଖୁସି ବନ୍ଧୁବାନ୍ଧବ ହୋଉ ଫୋନ ଫାନ୍ କରିକି ବି ପଚାରୁଚନ୍ତି ଆଉ ଗାଡି ଆଣିଲ ଇ ମୁଁ କହିଲି ହଁ ଗାଡ଼ି ଆଇଁଲି।
ଆଜ୍ଞା।
ଆଉ କେବେ ଆସୁଚ ବୁଲିବାକୁ ମୁଁ କହିଲି ଆଉ ଯିବି ଟିକେ ଫାଙ୍କା ଟାଇମ ମିଳିଲେ ଫାଙ୍କା ହେଇକି। ଯିବି ଆପଣଙ୍କ ଘର ଆଡ଼େ ଟିକେ ବୁଲିବାଲି ଆସିବେ ଆଉ।
ବନ୍ଧୁ ଯୋଉ ଗାଡ଼ି ମଟର ଗାଡ଼ି ଯୋଉ ଆଣଲେ ଆଜି।
ଆଜ୍ଞା।
କୋଉ ର କୋଉ ରଙ୍ଗର ଗାଡ଼ି ଆଣିଲେ ଆଜି ମଟର ଗାଡ଼ି।
ଏ କଳା ରଙ୍ଗର ଆଇଁଲି ମଟର ସାଇକେଲଟା ଭଲ ପଡୁଚି। ହଁ ଭଲ ପଢୁଚି ଆଉ ଲୋକ ବି କୋହୁଥିଲେ ହିରୋ ହୋଣ୍ଡାର ଆଣ ସେଇ ଯୋଉ ମଟର ସାଇକେଲଟା ଭଲପଡ଼ୁଚି।
ଆଜ୍ଞା।
ଆଉ ମାନେ କଣ ଶସ୍ତା ସୁନ୍ଦର ମଜବୁତ ଯୋଉଟା ସିଏ କହିଲେ ସେଇଠି ସେଇଥିପାଇଁ ନେଇଆଇଲି ଟିକେ ଘରେ ବି ଉଁ କୋହୁଥିଲେ ଆଉ ଗା ଗାଡିମଟର ନାହିଁ କେତେ ସାଇକେଲରେ ଯିବାଆସିବା କରିବ ବନ୍ଧୁବାନ୍ଧବ ଘରକୁ କେତେ ଯିବ ନିଜର ଗଟା ଗାଡି କାଣ ସେକୁ ଯାଇ ନେଇଗଲି ଆଉ
ଯାହା ହଉ ବନ୍ଧୁ ଭଲ କାମ ଟିକ କରିଛନ୍ତି କେତେ ବି ଏବେ ଏବେ ତ ସବୁ ସୁବିଧା ସବୁ ହେଇଗଲାଣି ଜାଣିଲେ ବୁନ୍ଧୁ ତ ଗାଡି ଗୋଟେି ଘରେ ନିହାତି ଦରକାର ତ ଦେହ ପାହା ଯୋ ଖରାପ ହଉଛି ତ ଆମେ ଟିକେ ଜଲଦି ଯାଇକି ପହଞ୍ଚି ପାରିବା ଡାକ୍ତରଖାନାରେ ଚିକିତ୍ସାଳୟରେ
ଆଜ୍ଞା
ଆଉ କେତେ ଲୋକଙ୍କୁ ଆମେ ମାଗାଡି ମାଗିବା ଆ ତାକୁ
ହଁ ନିଜ ନିଜର ନିଜର ଆ କୁହନ୍ତି ସଭ୍ୟାନ୍ତା ଥିବା ଦରକାର ନା
ଆଜ୍ଞା ବନ୍ଧୁ
ସବୁବେଳେ ତ ଆଖକୁ ତାକୁ ମାଗି ହବନି ନା ଗାଡି ହ ନିଜର ବର ଛାଡିବ ନା ବୁଝିଲେ କି
ଆଜ୍ଞା ବନ୍ଧୁ ଆଜ୍ଞା
ଆଉ ଆପଣ ଘର ଆଡେ ଯିବା ବୁଲିବା ବୁଲି କରିବାିବକୁ କେତେ ଟିକେ ଆଉ
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ଆମ ଆଡେ ଆସନ୍ତୁ ଆମ ଆମ ଘର ବା ଆମ ମୋ ପାଖ ଆଡେ ବି ଭଲ ଭଲ ମନ୍ଦି ସବୁାଉ ଅଛନ୍ତି ଜାଣିଲେ ବୁମେ ଚାରି ପାଖରେ ଆଜ୍ଞା ଆପଣ ଆସନ୍ତୁ କେବେ
ସ ଟିକେ ସେଟେ ବୁଲାବୁଲି ଜାଗା ସବୁ ଅଛି ନା
ଆଜ୍ଞା ବନ୍ଧୁ ଆମର ଗୋଟେ ଆଜ୍ଞା ଆଜ୍ଞା ଦେବାଦବୀ ଆଜ୍ଞା ବନ୍ଧୁ ଅଛି
ଗଲେ ସାଙ୍ଗ ଏଇଠି ଯିବା ବୁଲାବୁଲି କରିବା ମନୁ
ଆଜ୍ଞା ଆଜ୍ଞା ଘର ପାଖରେ ସବୁ ଚାରି ପାଖରେ ଅଛି ଜାଣିଲେ କି ବନ୍ଧୁ ଜାଣିବାକୁ ଚାହୁଁଛନ୍ତି ନା ନାଇଁ
ହଁ ଜଣିବାକୁ ଚାହୁଁଛି ଆପ ଟିକେ କୁହନ୍ତୁ
ଆପ ମହାବିନାୟକରେ ଆମର ଗୋଟେ ମହାବିନାୟ ମନ୍ଦିର ଅଛି ଜାଣିଥିବେ ଫେବୃାରୀ ଫେବୃୟାରୀ ବି ଦେଖିଥିବେ ୁଜ ପେପର ରେ ଦେଖିଥିବେ ଆଜ୍ଞା ସେ ବି ସେଠି ବି ମହା ଉ ପ୍ରଭୁ ଅଛନ୍ତି ଶିବ ଅଛନ୍ତି ଶିବ ଠାକୁର ଅଛନ୍ତି ସେଠି ତାପରେ ହଉଛି ସେଠି ଝରଣା ବି ଅଛି ଜାଣିଲେ ବନ୍ଧୁ ଏଇଆା ବନ୍ଧୁ ସେଠି ଦିନ ମାନ ଦିନରେ ଲୋକ ଯାଆନ୍ତି ରାତି ହେଲେ ଲୋକ ଯାଆନ୍ତିନି ଜାଣିଲେ କିୁନ୍ଧୁ ପାହାଡ ଟା ନା ବରୁଣା ବରୁଣା ତ ପାହାଡ ଅଛି ନା ବନ୍ଧୁ ସେଠି ରାତି ବାଘ ସେମାନେ ରାତି ହେଲେ ଗଡି ଆସନ୍ତି ତଳକୁ ଝରଣା ପାଣି ପିଇବାକୁ
ଆଚ୍ଛା ସେଠି ଯୋଉ ଅଛି ଆପଣଙ୍କ ମହାବିନାୟରରେ ଯୋଉ ମୂର୍ତ୍ତି ଠାକୁରଙ୍କ
ଆଜ୍ଞା ବନ୍ଧୁ କୋଉଠି ଆପଣ ଅଛନ୍ତି ଆପଣଙ୍କ କିଛି ଶୁଭୁନି ହ୍ୟାଲୋ ବନ୍ଧୁ
ହଁ ଆପଣଙ୍କ ଯୋଉ ପଞ୍ଚ ଅଛି ନା ମହାବିନ ଯୋଉ ଲିଙ୍ଗଟା ପଞ୍ଚ
ଆଜ୍ଞା ହ୍ୟାଲୋ ବନ୍ଧୁ ଆପଣ କୋଉଠିଛନ୍ତି ଆପଣଙ୍କ କଥା କି ଶୁଭୁନି ହ୍ୟାଲୋ ବନ୍ଧୁ
ହ୍ୟାଲୋ
ହଁ ବନ୍ଧୁ କୁହ ଏବେ କୁହ ଏଇ ଜାଗାରେ ଠିକ୍ ଶୁଭୁଛି ଆପଣ ମୋତେ ହଁ କୁହନ୍ତୁ
ଆପଣ ଯୋଉ କେଦାରନାଥ ମନ୍ଦିର ଏବେ ନୂଆ ହେଇଛି ବୁଝିଲେ କି
ଆଜ୍ଞା ବନ୍ଧୁ
ଆଉ ଗଲେ ଟିକେ ସିଆଡ଼େ ବି ଯିବା ବୁଲିିବାାଲି ଆସିବା
ହଁ ବନ୍ଧୁ ମୁଁ ତ ଆସନ୍ତୁ ମୁଁ ତ ଆପଣଙ୍କୁ ନେଇକି ବୁଲେଇକି ନେଇକି ଆସିବି ଜାଣିଲ ମୋର ମୋଟର ଗାଡି ଅଛି ହଁ ମଟର ଗାଡିରେ ଯିବା ବୁଲି ବାଲିକି ଆସିବା
ଆଉ ଆପଣଙ୍କ ପରିବାର ଆମ ପରିବାର ମିଶି ଆସିି ଯିବାେ ବୁଲିିବାଲି ଆସ
ଆଜ୍ଞା ବନ୍ଧୁ ଠିକ ଅଛି ଆପଣ ମୋ ସହିତ ଆସନ୍ତୁ ଆପଣ ମତେ ଫୋନ କରିକି ଆସିବେ ଜାଣିଲେ ବନ୍ଧୁ।
ଗଲେ ଟିକେ ବଣରେ ଭୋଜି ଭାତ କରିବା ବହୁତ ଦିନ ହେଲା। କିଛି ହେଇନି ଭୋଜିଆତ ଟିକେ ଗଲେ ପରିବାର ନେଇକି କି ଭୋଜିଆତ। ମିଶି କରନ୍ତେ, ବଣଭୋଜି ର ଉପଭୋଗ ନିଅନ୍ତେ। ସବୁ ଜାଗା ବୁଲାବୁଲି ଟିକେ କରିକି ଆସନ୍ତେ।
ଆଜ୍ଞା ବନ୍ଧୁ, ଆଜ୍ଞା।
ହଉ ଆପଣଙ୍କର ଯୋଉ ନୂଆ ମନ୍ଦିର ଏବେ ଗୋଟେ ହଉଛି, ପୁରୀ ଜଗନ୍ନାଥ ମନ୍ଦିର। ଆଜ୍ଞା ବନ୍ଧୁ, ଏଇ ରଥଯାତ୍ରା ହବ ଆଜ୍ଞା। ଏଇ ରଥଯାତ୍ରରେ, ଆଜ୍ଞା ବନ୍ଧୁ। ଆପଣଙ୍କର ଏବେ ଦାରୁ କୁଆଡ଼େ ବାହାରିଛି ସେଠି ମାନେ, ପୁରୀ ଶ୍ରୀକ୍ଷେତ୍ର ଭଳିଆ ସେଠି ବି। ସବୁ କାମ କୁଆଡେ ହବ ପ୍ରଭୁଙ୍କ ଇଛାରେ।
ଆଜ୍ଞା, ହଁ ବନ୍ଧୁ ହବାର ଅଛି।
ହଁ ବନ୍ଧୁ, ହବାର ଅଛି, ଆ ସେ ରଥଯାତ୍ରା ହବ। ଆଜ୍ଞା। ସେଇ ଜିନିଷ ଟା ହେଲେ ଟିକେ ଯାଆନ୍ତ ସେଠି ବୁଲାବୁଲି ଟିକେ ରଥ ଟାଣେ ରଥ ଟାେ ଯାନ୍ତୁଝିଲେ କି?
ଆଜ୍ଞା ଆଜ୍ଞା।
ସେଠିକି ଗଲେ ବି ଟିକେ ରଥ ଟାଣିବାକୁ ଯାଆନ୍ତୁ, ସାଙ୍ଗ ହେଇ ରଥ ମଧ୍ଯ ଟିକେ ଟାଣା ଟାଣି କରନ୍ତୁ।
ହଁ ବନ୍ଧୁ ବନ୍ଧୁ ଆସନ୍ତୁ ଯାଇ ଯାଇକି ବୁଲିିବାଲିକି ଆସିବା।
ଆଜ୍ଞା, କାଇଁନା ବହୁତ ଦିନ ହେଲା ଟିକେ ରଥ ଟଣା। ଉ ପାଖରେ କୋଉଠି ହଉନି, ବହୁତ ବାଟ ହେଇଯାଉଛି ପୁରୀ ସେଠି ଗଲା ବେଳକୁ। ପରିବାର ନେଇକି ଯାଇହଉନି।
ଆଜ୍ଞା।
ବୁଝିଲେ କି?
ଆଜ୍ଞା ବନ୍ଧୁ।
ଆପଣଙ୍କ ସହିତ ଗଲେ ଟିକେ ଭଲ ହୁଅନ୍ତା।
ଆଜ୍ଞା।
ଆଉ ଅବଡା ଟିକେ ଖାଆନ୍ତେ ସେଠି, ବହୁତ ଜିନିଷ ଅଛି ସେଠି ପୁରୀ। ଜାଗାରେ ବି ସେଠି ଯାଇକି ଯୋଉ ଶ୍ରୀକ୍ଷେତ୍ର ଆମର ସେଠି ଗଲେ କିଛି ବୁଲାବୁଲି ଜାଗା ଅଛି। ଏମିତିକି ଗଙ୍ଗା ଯମୁନା କୂଅ ବୁଝିଲେ କି?
ଆଜ୍ଞା ଆଜ୍ଞା ବନ୍ଧୁ କୁହନ୍ତୁ?
ଗଙ୍ଗା ଯମୁନା କୂଅ ହଛି ସେଠି ଅଛି, ବୁଲାବୁଲି କିଛି କରନ୍ତେ। ସମୁଦ୍ର ବି ଅଛି ଟିକେ ସେଠି ବି ବୁଲାବୁଲି ଗାଧାଗାଧି କରନ୍ତି ମହୋଦଧିରେ। ବ ବଡଦାଣ୍ଡ ରେ ଟିକେ ଶୁଆଶୁଇ କରନ୍ତେ।
ଆଜ୍ଞା।
ଆଜ୍ଞା, ଆପଣ କଣ କହୁଛନ୍ତି ଯିବେ? ହଁ ବନ୍ଧୁ ଠିକ ଅଛି, ଆପଣ ଆସନ୍ତୁ ଯିବା ବୁଲିବାଲିକି ଆସିବା, ଆଜ୍ଞା।
ଆଉ ତ ରହିଲା ଅଳ୍ପ ଦିନ ରଥଯାତ୍ରା।
ଆଜ୍ଞା। ଆମେ ନିଳାଦ୍ରି ବି ଆପଣ ଆପଣଙ୍କ ଯିବା ବୁଝିଲେ କିି? ରଥ। ରଥ ଟାଣିକି ଆସିବା, ଆଉ ନିଳାଦ୍ରି ବିଜେ ହୁଏ। ଠାକୁରଙ୍କର ଅ ଆମର ଯୋଉ ଅଧରପଣା ହୁଏ। ସୁନାବେଶ ଯୋଉ ହୁଏ ଟିକେ ଦେଖିଦେଇକି ଆସନ୍ତେ।
ହଁ ବନ୍ଧୁ ଚାଲୁନା ଯିବା ମିଶିକି ଯିବା ଆମ ମୋର ମୋଟର ଗାଡି ନେଇକି।
ମଟର ଗାଡି ନାଇଁ ବନ୍ଧୁ ଜାଣିଲି ମ? ମୋଟର ଗାଡି ନେଲେ ଟିକେ ଅସୁବିଧା ହବ, କାହିଁକି ନା ଲୋକ ଗହଳି ବହୁତ ଜୋରେ ହୁଏ। ଆଉ ଗାଡି ମଟର ଟିକେ ଚଲେଇବାକୁ ସେଇଠି ଅସୁବିଧା ହବ। ଆମେ ଗାଡିରେ ପଳାନ୍ତେ ଏଇ ଯୋଉ ରେଳ ଗାଡି ରେ, ବୁଝିଲେ କି?
ରେଳ ଗାଡିରେ, ବନ୍ଧୁ ତ, ଏବେ ତ, ଫ୍ରି କରିଦେଇଛି ଜାଣିଲେ କି? ଆଉ ତ ଏ ରଥଯାତ୍ରା ପାଇଁ ସରକାର ସରକାର ତ ଏବେ ଫ୍ରି।
ବସ୍ ହଉ ଯୋଉଥିରେ ଯିବେ ଫ୍ରୀ, ଆଜ୍ଞା। ଆଉ ଗଲେ ଟିକେ ଭଲ ହୁଅନ୍ତା, ବୁଝିଲେ କି?
ଆଜ୍ଞା।
ହଁ ସେ ଯୋଉ ଅଧରପଣା ହଉଛି, ଯେ କୌଣସି ଠାକୁରଙ୍କ ହବୁ ନୀତି କାର୍ଯ୍ୟ ହବ। ଟିକେ ଦେଖି ଦେଖି ଆସନ୍ତେ ମହାପ୍ରଭୁଙ୍କୁ ଦେଖିବାକୁ ଭାରି ଇଚ୍ଛା ହଉଛି।
ଆଜ୍ଞାନ୍ତୁ।
ଆଜ୍ଞା ହଁ ବର୍ଷେ ତଳେ ଯାଇଥିଲି।
ଆଜ୍ଞା।
କିଛି ବନ୍ଧୁ ଥିଲେ ତାଙ୍କ ସହିତ ମିଶି ଆସି ଯାଇଥିଲୁ। ଆଉ ଆପଣ ସେଠି ଯିବାକୁ ଇଚ୍ଛା ହଉଛି ବନ୍ଧୁ କଣ କହୁଛନ୍ତି ଯିବା ସେଇ ରେଳରେ ଆମେ ଯାଇଥିଲୁ ବନ୍ଧୁ ବୁଝିଲେ କି।
ଆଜ୍ଞା ଆଜ୍ଞା।
ଆଉ ହଉ ରେଳୱରେ ବି ଯାଇଥିଲୁ ସାତ ଆଠ ଜଣ ବନ୍ଦ ଥିଲୁ। ହଁ ଆମେ ରଥଡାଣ ତ ଯାଇପାର ନଥିଲୁ ଯାଇଥିଲୁ ନୀଳାଦି ବି ଯିଏ। ସୁନାବେଶ ଅଧରପଣା ଆଉ ଦେଖିକି ତିନି ଦିନ ଚାରି ଦିନ ରହିକି ଆଇଥିଲୁ।
ଆଜ୍ଞା।
ଆଉ ସେଇଠୁ ହୋଟେଲ ତ ନଥ ବଡ ଦାଣ୍ଡ ରେ ଦି ଦିନ ଖଣ୍ଡେ ଶୋଇପଲୁ ଆଉ ବାକି ଚିନା ପରିଚୟ ଥିଲେ ସେଠି ତାଙ୍କ ଘରେ ଆମେ ରହିଗଲୁ
ଆଜ୍ଞା ହୁନ୍ତୁ କଣ ସବୁ ଯ ବହୁ ପ୍ରସାଦ ପାଇଇଥିବେ ନାଇଁ ଅବଡ଼ା ପ୍ରସାଦ ଭଭଭ ଭଗବାନଙ୍କର।
ହଁ ହଁ ଅବୁଡା ପ୍ରସାଦ ତ ଅଧରପଣା ଯୋଉ ଭଙ୍ଗା ହେଲା ତାଙ୍କର ସେ ଯୋଉ ଅଧରପଣା ଦହି ପଣା ଯୋଉଟା ହେଇଥାଏ ସବୁ ପ୍ରକାରାରେ ମାନେ ଖାଲି ଦହି ଲହୁଣୀ ଯେ ସେ କ୍ଷୀରରେ ସର ଲୋବନ ହେଇଥିବ ଅଧରପଣା ଟା। ବୁଝିଲେ କି ଗୋଟେ ଗୋଟିକ ଠାକୁରଙ୍କର ସବୁ ଅଧରପଣା ସବୁ ଭଙ୍ଗା ହୁଏ ସେ ଯେଉଁ ଭଙ୍ଗାଟା ଦେଖିବେ ଭଲ ଲାଗିବ ଆପଣଙ୍କୁ।
ଆଜା ବନ୍ଦୁ।
ବୁଝିଲେ।
ଆଜ୍ଞା।
ଆପଣ ଚାଲନ୍ ଟିକେ। ହଁ ଯିବା ର ରା ସେଟା ଆପଣଙ୍କଟା ଆଉ ଯ ସାଙ୍ଗସାଥି ମାନେ ମୁଁ କହୁଛି ବୁଝିଲେ। ଆଜ୍ଞା ବନ୍ଧୁଙ୍କୁ କହୁଛି କୁ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନି୍ଚ। ନିଶ୍ଚିତ ଭାବରେ ଯିବା ସମସ୍ତେ ବୁଲି ବାଲି ଆସିବା।
ଆଜ୍ଞା ଆଜ୍ଞା।
ଆଜ୍ଞା ଗଲେ ଟି ଭଲ ଲାଗନ୍ତା ବହୁତ ଦିନିଲା କିଛି ଯାଇନି ବର୍ଷେ ହେଇଯିବ ଆ ଆର ବର୍ଷକୁ ଯାଇଥିଲି ବନ୍ଧୁ ଭାଇଟି ହୁଁ ତମ ଆଗେ ଟିକେ ଭଲ ହୁଅନ୍ତା। ଆ ଅଛି ବୁ ଆଜ୍ଞା
ମୋର ଗୋଟେ ମାନସିକ ଅଛି ସେଠି ଲହଢି ଭାଙ୍ଗିବାର।
ଲହଢି ଭାଙ୍ଗିବେ? ଆଜ୍ଞା।
ମାନସିକ ପୁରଣ
ମାନସିକ ପୁରଣ କରି ଆସିବା ଆଉ ହଁ ସମୁଦ୍ର ଗାଧେଇବା ମାନସିକ ହବୁ ଇଛା କଣ ଯିଆଡେ ସମାନ ଜିଓ ପୂରଣ ହେଇଯାଏ।
ଆଜ୍ଞା।
କାହିକି ଦେଖିଥିଲେ ସବୁ କିଛି ପୁଋଣ ହେଇଯାଏ ବୁଝିଲେ କି ଆଜ୍ଞା। ଆଜ୍ଞା ଯିବା ସାଙ୍ଗ ହେଇକି ଆଉ। ବୁଝିଲେ କଣ କୁହନ୍ତୁ ଆ ଆଜ୍ଞା।
ଆଉ ବନ୍ଧୁ।
ଆପଣଙ୍କୁ ମୁଁ ରଖୁଛି ନା କଣ କହୁଛନ୍ତି। ହଁ ରଖନ୍ତୁ ହଁ ଆଜ୍ଞା।